ସେରମା
ହ୍ୟାଲୋ।
ଜୟ ଶ୍ରୀରାମ।
ଜୟ ଶ୍ରୀ ଜଗନ୍ନାଥ।
ମୋ କଥା ଆପଣଙ୍କୁ ଶୁଭା ଯାଉଚି?
ଆଜ୍ଞା ଭାଇ।
ଆଚ୍ଛା ଆପଣ କଣ କରୁଚନ୍ତି ଏବେ?
ମୁଁ ତେବେ ବସିଚି, ଆପଣ?
ମୁଁ ଏବେ ବେସରକାରୀ ଚାକିରିରେ ଯେହେତୁ ଅବଗତ ଅଛି ଏବେ କାର୍ଯ୍ୟ ଅନୁଷ୍ଠାନରେ ମୁଁ ଏବେ ଅଛି।
ଆଚଛା ଆପଣଙ୍କ ନାଁ ଟା?
ମୋ ନାଁ ମାନସ ବାରିକ, ଆପଣଙ୍କ ନାଁଟା?
ମୋ ନାଁ ତୃପ୍ତି ମଇ।
ଆପଣ ଏବେ କଣ ମାନେ ଘରେ ଅଛନ୍ତି ନା କୋଉଠି କିଛି
ନାଇଁ ନାଇଁ ମୁଁ ଏବେ ମୋର ଗୋଟେ ନିଜର ଗୋଟେ ସଂସ୍ଥା ଅଛି ମୁଁ ସେଇଠି ହିଁ ଅଛି।
ଭଲ ଭଲ ଯାହା ହୋଉ ଆପଣ ନିଜ ଗୋଡ ନିଜେ ଠିଆ ହେଇ ପାରୁଚନ୍ତି। ଏଇଟା ବଡ କଥା ଆପଣଙ୍କଠୁ କିଛି ଶିଖିବା କଥା।
ନାଇଁ ନାଇଁ ସେମିତି କିଛି ଆପଣ କଣ କରନ୍ତି?
ମୁଁ ଏବେ ଗୋଟେ ସ୍ଵସ୍ଥ୍ୟ ଅନୁଷ୍ଠାନରେ ଅଛି ଆଉ କିଛି ଅଲଗା କାମ ବି କରୁଚି।
ଆଚ୍ଛା।
ଆପଣ ଖାଦ୍ୟ ଗ୍ରହଣ କରିଚନ୍ତି ସକାଳୁ?
ଆଜ୍ଞା ଆଜ୍ଞା ମୁଁ ବି ସ୍ଵାସ୍ଥ୍ୟ ଅନୁଷ୍ଠାନରେ ଗୋଟେ ଜବ୍ କରୁ ମାନେ କାର୍ଯ୍ୟ କରୁଚି, ଆଜ୍ଞା।
ମାନେ ସ୍ଵାସ୍ଥ୍ୟ ଅନୁଷ୍ଠାନରେ କାର୍ଯ୍ୟ କରୁଚନ୍ତି ତାପରେ ପୁଣି ନିଜର ଗୋଟେ ସଂସ୍ଥା ଚାଲେଇନ୍ତି?
ଆଜ୍ଞା ଆଜ୍ଞା।
ଆରେ ବା ମାନିବାକୁ ପଡିବ ଆପଣଙ୍କର ତ ମୁଁ ଶିଖିବାକୁ ପଡିବ।
ନାଇଁ ନାଇଁ ସେମିତି କିଛି ନାଇଁ। ଆପଣ ଆପଣଙ୍କର ଖିଆପିଆ ସରିଲାଣି?
ହଁ ବର୍ତ୍ତମାନ ମୁଁ ଏବେ ଜଳଖିଆ କରିକି ଆସିଲି। ଜଳଖିଆ କରିକି ତ ଆସିଚି। କର୍ମକ୍ଷେତ୍ରକୁ ଆସିଚି ଆପଣ ସମୟ ଦେଇପାରୁଛନ୍ତି ଦିଇଟା ସ
ଆଜ୍ଞା ଆଜ୍ଞା ମୋ କର୍ମକ୍ଷେତ୍ରର ସମୟ ହୋଉଚି ଛଅ ଘଣ୍ଟା।
ଆଜ୍ଞା।
ଛଅ ଘଣ୍ଟା ପରେ ତାପରେ ମୁଁ ଆସିକି ମୋ ନିଜର ଯୋଉ ଅନୁଷ୍ଠାନ ଟି କରିଚି ସେଇଠି ଆସିକି ବୁଝାବୁଝି କରି।
ଆଚଛା ବୋହୁତ ଭଲ କଥା।
ସବୁ ସେଇ ପ୍ରଭୁ ଜଗନ୍ନାଥଙ୍କର ଅଛି
ହଁ ହଁ ହଁ। ଠିକ ଠିକ ଜଗନ୍ନାଥ ଜଗନ୍ନାଥ ନଥିଲେ ଆମେ ବି ନଥାନ୍ତେ, ସିଏ ଥିଲେ ଆମେ କିଛି କରିବି ନପାରନ୍ତେ।
କିଛି ବି ନୁହଁ ତାଙ୍କ ବିନା ବି ମ ନା ମୁଁ କୌଣସି ଜାଗାରେ କାମ କରିପାର ଥାନ୍ତି ନାଇ ନିଜେ କିଛି କରିପାରିଥାନ୍ତି। ସି ଚାହିଁଲେ ତ ସବୁ ହବ ଆଜ୍ଞାା।
ଆଜ୍ଞା।
ଆପଣ ରହୁଛନ୍ତି କୋଉଠି?
ଆଜ୍ଞା।
ମୁଁ କହିଲି ଆପଣଙ୍କର ଯୋଉ କାର୍ଯ୍ୟ କୋଉଠି କରୁଛନ୍ତି?
ମୋର ବର୍ତ୍ତମାନ କହିବାକୁ ଗଲେ ମୁଁ ଭୁବନେଶ୍ୱର ନୟାପଲ୍ଲୀରେ କାର୍ଯ୍ୟରତ ଅଛି। କିନ୍ତୁ ମୋର ଗ୍ରାମଟି ହୋଉଚି ଗ୍ରାମଟି ହୋଉଚି ଢେଙ୍କାନାଳ, ଆପଣଙ୍କ ଘରଟା କୋଉଠି?
ମୋର ଭଦ୍ରକ ରେ।
ଆଚ୍ଛା ଆପଣଙ୍କ ସଂସ୍ଥା ବି ଭଦ୍ରକରେ ଅଛି ନା?
ନାଇଁ ନାଇଁ ମୁଁ ଭୁବନେଶ୍ୱର ହିଁ ମୋର ସଂସ୍ଥା ମୁଁ କାର୍ଯ୍ୟ ବି ଯୋଉ କରୁଛି। ସ୍ଵାସ୍ଥ୍ୟ କେନ୍ଦ୍ରରେ ସେ ବି ହଉଛି। ଆମର ଭୁବନେଶ୍ଵରରେ
ଆରେ ବା ମୁଁ ତ ଭୁବନେଶ୍ୱର ରେ ରହୁଛି ଯାହା ହଉ ଏଇ ଆପ ସାହାଯ୍ୟରେ ଆମ ବାର୍ତ୍ତାଳପାହା ସାହାଯ୍ୟରେ ଆମେ କେବେ ବିି ଦେଖା ବି ହେଇପାରିବା।
ନିହାତି ନିହାତି ଏଇ ଆ ସାହାଯ୍ୟରେ ଆମେ ହଉଛି ମାନେ। ବହୁତ ଭୁବନେଶ୍ୱର ରେ ଯୋଉମାନେ ଅଛନ୍ତି। ଆମେ ଚିହ୍ନିନେ ଜାଣିନେ ବହୁତ ବି ଚିହ୍ନା ହେଇ ଯାଉଛନ୍ତି ତା ପରେ ବି ଆମେ ଗୋଟିଏ। ଏ ଇଏ ରେ ବି କାମ କରୁଛନ୍ତି। ମୁଁ ବି ସ୍ଵାସ୍ଥ୍ୟରେ ଆପଣ ବି ସ୍ଵାସ୍ଥ୍ୟରେ। ନିହାତି କେବେ ନା କେବେ ତ ଦେଖା ତ ହିଁ ହବ।
ଆଜ୍ଞା ସ୍ଵାସ୍ଥ୍ୟ ସେବା ସ୍ଵାସ୍ଥ୍ୟ ସେବା କଲେ ତ ଆମେ ଲୋକମାନଙ୍କର ସେବା କରିପାରିବା ନା। ମାଧବ ସେବା ହିଁ ମାନବ ସେବା। ମାନେ ଲୋକମାନ ମାଧ ଆଜ୍ଞା ଲୋକମାନଙ୍କ ସେବା। କରିପାରିଲେ ହିଁ ଆମେ ଜାଣିବା କି ଭଗବାନଙ୍କର ସେବା କରୁଛେ। ତ
ଆଜ୍ଞା ଆଜ୍ଞା
ଯେ କୌଣସି ଉପାୟରେ ହଉନା କାହିଁକି ଆମେ ସାହାଯ୍ୟ କରିପାରୁଛେ ଏଇଟା ବଡ କଥା।
ଆମ ଆମର ବି ଆଉ ଗୋଟେ ଅଛି। ସଂସ୍ଥା ଯୋଉଠ କିି ଲୋକମାନାନଙ୍କୁ ଆମେ ସାହାଯ୍ୟ କରୁ। ଯେମିତି କିି ଆପଣ? ର କେ ମେଡିକାଲରେ ମାନେ ସାସ୍ଥ୍ୟ ଖରାପ ଅଛି। କି ଏମିତି କି ବାଟରେ ଯାଉ ଯାଉ କିଛି ଦୁର୍ଘଟଣା ହେଇଯାଉଛି ହଉଛି। ମାନଙ୍କୁ ଆଣିକି ଟ୍ରିଟମେଣ୍ଟ କରିକି ଇଏ କରିକି ସେସବୁରେ ବି ଆମର ଗୋଟେ ଅଛି।
ଆଚ୍ଛା ସେଟା ଠିକ କଥା ଆପଣ ମାନେ ଅଚିହ୍ନା ଲୋକ ବି ବି ଆଣିକି। ତଁ ଏଇଟା।।
ଆଜ୍ଞା ଏଇଟା ହଉଛି ଆମର ଯୋଉ ସେଇ ଯୋଉ ସଂସ୍ଥାଟା ସେଟା ଆମର ବହୁତ। ଜଣ ଅଛନ୍ତି ଯିଏ ସବୁ ତା ଦେହର କିଛି ଡକ୍ଟର ବି ଅଛନ୍ତି।
ଆଜ୍ଞା
ସବୁ ହସ୍ପିଟାଲ ର ସେଥିପାଇଁ ଆମକୁ ସହଜ ହୁଏ ଆଉ।
ଆଛା ଭଲ କଥା କିଛି ଖରାପ କଥା ନୁହଁ।
ଆଜ୍ଞା
ଆଛା ଭଦ୍ରକରେ ଆପଣଙ୍କର କିଛି ଉ ମାନେ ପରିଦର୍ଶନ କରିବା ପାଇଁ କିଛି ଜାଗା ନାହିଁ ଭଦ୍ରକରେ!
ଭଦ୍ରକରେ ଆମର ଆଖଣ୍ଡଳମଣି ଜାଣିଥିବେ।
ହଁ ହଁ ଆଖଣ୍ଡେଳ ମିଣିଶ ଶୁଣିଛି ଆଜ୍ଞା ନିହାତି।
ଆଜ୍ଞା ଆଜ୍ଞା ଆମର ତ ଭଦ୍ରକ ରେ ସବୁଠାରୁ ବଡ ଉତ୍ସବ ହଉଛି। କାଳୀ
ଆଜ୍ଞା କାଳୀପୂଜା ହଁ ନିହାତି ନିହାତି କାଳୀପୂଜା ମୁଁ ଯାଇଛି ଦେଖିବା ପାଇଁ। ତାଙ୍କ ନାମ ଶୁଣିଲେ ତାଙ୍କ ତାଙ୍କ ନାମ ଶୁଣିଲେ ହିଁ ମାନେ ଗୋଟେ ଅଲଗା ଭକ୍ତି ଭାବ ପଳେଇଆସେ। ମୁଁ କାଳୀପୂଜା ବି ଯାଇଛି ଦେଖିବା ପାଇଁ ଆପଣଙ୍କ ଭଦ୍ରକର।
ଭଦ୍ରକ ମାନେ ତ ହଉଛି କାଳୀପୂଜା।
ଆଜ୍ଞା କାଳୀପୂଜା ପୁରା ପ୍ରସିଦ୍ଧ ଆଜ୍ଞା ଆଉ।
ଆପଣଙ୍କର ସେପଟେ କ'ଣ ଢେଙ୍କାନାଳରେ?
ଆମ ଢେଙ୍କାନାଳରେ ବହୁତ କିଛି ପ୍ରସିଦ୍ଧ ଅଛି। ପ୍ରଥମେ ପୁରାତନ ମନ୍ଦିର ଗୋଟେ ଅଛି କହିବାକୁ ଗଲେ କପିଳାସ ମନ୍ଦିର। ଆପଣ ଜାଣିଥିବେ ଶିବ ମନ୍ଦିର। ସିଏ ପୁରା ସାରା ବିଶ୍ଵରେ ପ୍ରସିଦ୍ଧ କପିଳାସ ମନ୍ଦିର।
ଆଜ୍ଞା ଆଜ୍ଞା
ଆଉ ଗୋଟେ ଦ୍ୟାମ ବୁଅଛି। ଆମର ଢେଙ୍କାନାଳରେ ସାପୁଆ ଡ୍ୟାମ ଯୋଉଟା ଆପଣ ଶୀତଋତ ବର୍ଷା ଋତୁରେ ଯଦି ଆସିବେ ଆପଣ ଠିକ ଭାବରେ ଅନୁଭୂତ କରିପାରିବେ। ମାନେ ଅନୁଭବ କରିପାରିବେ କି କାହିଁକି ନା ବର୍ଷା ଥିବ ସେତବେଳକୁ ଡ୍ୟାମ ଟା ଫୁଲ ଥିବ ତ ପାଣି ଯାଉ ଥିବ ନା ତ ଆମର ଡ୍ୟାମ ଟି ସରିସୃପ ସଦୃ ସାପ ସଦୃଶ୍ୟ। ସାପ ସଦୃଶ୍ୟ ଯେହେତୁ ସେଥିପାଇଁ ତା ନାଁ ହେଇଚି ଡ୍ୟାମ।
ସେଇଟା ମାନେ ସାପ ଡ୍ୟାମ ସେଟା କଣ ପାଇଁ? ହ୍ୟାଲୋ। ଭାଇ ଆପଣଙ୍କୁ ମୋ କଥା ଶୁଭୁଛି? ହ୍ୟାଲୋ। ଭାଇ ଆପଣଙ୍କର ନେଟୱାର୍କ ନାହିଁ ବୋଧେ ଆପଣଙ୍କର କଥା ଅ ମାନେ ଠିକ ସେ ଶୁଭୁନି।
ଏବେ ଶୁଭିଲା ନା?
ଆଜ୍ଞା ଆଜ୍ଞା ମୁଁ କହିଲି ଆପଣଙ୍କ ଯୋଉ ସାପୁଆ ଡ୍ୟାମ୍ ଟା ନାଁ ଟା କଣ ପାଇଁ ରଖା ହେଇଛି?
ଯେହେତୁ ସେ ଦେଖାଯାଏ ସରୀସୃପ ସଦୃଶ୍ୟ ମାନେ ସା ପ ପରି ସେ ଦେଖାଯାଏ ସେ ଡ୍ୟାମର ଆକାରଟି
ଆଜ୍ଞା ଆଜ୍ଞା ବୁଝି ପାଇଲି ବୁଝିପାଇଲି।
ଆଜ୍ଞା ଆକାରଟି ହଉଛି ସା ଦିଆଯାଇଛି ସାପୁଆ ଡ୍ୟାମ।
ଆଜ୍ଞା ଆଜ୍ଞା କେବେ ସୁଯୋଗ ମିଳିଲେ ନିହାତି ଯାଇଁକି ସେ ବୁଲିକି ଆସିବା ପାଇଁ ଇଚ୍ଛା ହଉଛି ଏବେ।
ନିହାତି ସେମିତି ମାନେ ଜାଗା ବି ଦେଖିବା ପାଇଁ ସେଇଟା ସେମିତି ଆଉ ଆପଣ ଯୋରନ୍ଦା ମଠ ତ ଜାଣିଥିବେ? ମହିମା ଗାଦି ଅଛି ଯୋରନ୍ଦା ସାରା ବିଶ୍ଵରେ ପ୍ରସିଦ୍ଧ ଯୋରନ୍ଦା ମାନେ
ଆଜ୍ଞା ଜୋରନ୍ଦା ଜୋରନ୍ଦା।
ଅଲଗା ଦେଶରେ ବି ଲୋକ ଆସୁଛନ୍ତି ଆମ ମହିମା ଗାଦୀକୁ ଦେଖିବା ପାଇଁ।
ଆପଣଙ୍କର ଢେଙ୍କାନାଳରେ ବୋଧେ ଲକ୍ଷ୍ମୀ ପୂଜା ବି
ହଁ ହଁ ଲକ୍ଷ୍ମୀ ଲକ୍ଷ୍ମୀ ପୂଜା ପ୍ରସିଦ୍ଧ। ଗଣେଶ ପୂଜା ପ୍ରସିଦ୍ଧ ତାପରେ କାର୍ତ୍ତିକ ପୂର୍ଣ୍ଣିମା ବି ଆମର ପ୍ରସିଦ୍ଧ। ତାପରେ ତାଳଚେରରେ ଆମର ହିଙ୍ଗୁଳା ଯାତ୍ରା ହୁଏ ହିଙ୍ଗୁଳା ଯାତ୍ରା ପ୍ରସିଦ୍ଧ।
ଆ ଆପଣ ତାଳଚେର ପାଖାପଖି ନାଇଁ?
ଆଜ୍ଞା। ତାପରେ ଆହୁରି ଗୋଟେ ଡ୍ୟାମ୍ ଅଛି ଆମ ଘରେ ଆହୁରି ଗୋଟେ ବି ଡ୍ୟାାମ ଅଛି ଆମର ଢେଙ୍କାନାଳ ଜିଲ୍ଲାରେ ଦଣ୍ଡ ଧାରା ସେଠି ବି ସେମତି ପରିବାର ସହିତ ଆପଣ ବୁଲିବା ପାଇଁ ଯିବେ ସିଏ ବି ଗୋଟେ ପର୍ଯ୍ୟଟନ ସ୍ଥଳୀ ସେଠି ଭୋଜି ଫୋଜୀ କରନ୍ତି।
କହିବା ପାଇଁ ଗଲେ କହିବା ପାଇଁ ଗଲେ ଆପଣଙ୍କର ପର୍ଯ୍ୟଟନ ସ୍ଥଳୀ ବହୁତ କିଛି ଅଛି ଢେଙ୍କାନାଳ ରେ ଆଜ୍ଞା।
ଆଜ୍ଞା ପର୍ଯ୍ୟଟନ ସ୍ଥଳୀ ର ଗନ୍ତାଘର ହଉଛି ଆମ ଢେଙ୍କାନାଳ।
ଆଜ୍ଞା ଆଜ୍ଞା।
ଆଉ ବ୍ରାହ୍ମଣୀ ନଦୀ ଜାଣିଥିବେ ବ୍ରାହ୍ମଣୀ ନଦୀ ବି ଆମ ଢୋଙ୍କାନାଳ ଜିଲ୍ଲା ରେ ଅଛି।
ଆଜ୍ଞ ଆଜ୍ଞା ଆଜ୍ଞା।
ହଁ ବ୍ରାହ୍ମଣୀ ନଦୀ ଆମ ଢେଙ୍କାନାଳ ଜିଲ୍ଲା ଦେଇକି ଅତିବାହିତ କରିଛି। ମାନେ ଆମ ଢେଙ୍କାନାଳ ଜିଲ୍ଲା ସବୁଥିରେ ମାନେ ପ୍ରସିଦ୍ଧ ତାପରେ ଢେଙ୍କାନାଳ ବରା ବି ଆପଣ ଶୁଣିଥିବେ ପ୍ରସିଦ୍ଧ।
ଆଜ୍ଞା ଆଜ୍ଞା ଆଜ୍ଞା।
ହଁ ତ ସବୁଥି ପାଇଁ ଆମ ଢେଙ୍କାନାଳ ପ୍ରସିଦ୍ଧ।
ଯାହା ହଉ ଆପଣ ଏତେ ଭଲ ଜାଗାରେ ଜନ୍ମ ଗ୍ରହଣ କରିଛନ୍ତି ଏମତି ଭଲ ମାଟି
ଯେହେତୁ ମୁଁ ଓଡିଆ ଓଡିଶାରେ ଜନ୍ମ ଗ୍ରଣ କରିଛି ଓଡିଆ ମାଟିରେ ନିହାତି ମତେ ଗର୍ବ ଲାଗିବ।
ନାଇଁ ଆପଣଙ୍କୁ ସେ ଏଥିପାଇଁ ତ ବାକି ହଉଛି ଆପଣଙ୍କ ଢେଙ୍କାନାଳ ଏତେ ସବୁ ପାଇଁ ଇଏ ଫାଷ୍ଟ ତ ଆମେ ହଉଚି ଓଡିଆ, ସବୁ ହଉଛି ଜଗନ୍ନାଥଙ୍କର ଛୁଆ ଆମେ।
ଆଜ୍ଞା, ନିହାତି। ଯେହେତୁ ସିଏ ଆମର ଇଷ୍ଟ, ଆମେ ତାଙ୍କ ମାନଙ୍କର ହିଁ ଛୁଆ।
ଆଜ୍ଞା ଆଜ୍ଞା।
ଆଜ୍ଞା। ତ ଭଲ ଭଲ ଅନୁଭବ ଲାଗେ ମତେ, ସେ ଢେଙ୍କାନାଳରେ ଜନ୍ମଗ୍ରହଣ କରିକି। ମୁଁ ଢେଙ୍କାନାଳ ମାଟିର ପୁଅ ବୋଲି ଗର୍ବ ବି ଅନୁଭବ କରେ। ଆପଣଙ୍କ ପରିବାରରେ ଆଉ କିଏ କିଏ ରହନ୍ତି?
ଆମ ପରିବାରରେ ବାବା, ମୁଁ ଆଉ ବୋଉ ଆଉ ମୋ ସାନ ଭାଇ। ଆମେ ଚାରିଜଣ।
ଆଚ୍ଛା। ଘରେ ସବୁ ଭଲ ଅଛନ୍ତି ନା, ଠିକ ଠାକ ଅଛନ୍ତି ନା?
କବ୍ ମାନେ କହିବା ପାଇଁ ଗଲେ ଶରୀର ଅଛି ମାନେ ତ ରୋଗ ଅଛି।
ନିହାତି, ହଁ ସେଇଟା ତ ନିହାତି।
ଆଜି ବଞ୍ଚିଛନ୍ତି ମାନେ ସମସ୍ୟା ତ ଅଛି, ଯେପର୍ଯ୍ୟନ୍ତ ମଣିଷ ବଞ୍ଚିଥିବ ସେ ସେପର୍ଯ୍ୟନ୍ତ ସମସ୍ୟା ତ ଲାଗି ରହିଥିବ।
ନିହାତି। କେବେ ବି ଆମେ ଖୁସିରେ ରହିପାରିବାନି କି, ସବୁବେଳେ ଆମେ ଦୁଃଖରେ ବି ରହିପାରିବାନି।
କିନ୍ତୁ ସବୁ ଦୁଃଖକୁ ସୁଖ ବୋଲି ଭାବି ଚାଲି ନେଲେ, ଏୟାକୁ ହିଁ ତ ଜୀବନ କୁହାଯାଏ ଆଉ। ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମ ଘରେ ବାବା, ମା, ମୁଁ, ଦିଦି, ଆଁ ଦିଦି ଦୁଇଜଣ, ଭାଇ ଉମ୍ ଭାଇ ତ ନାହାଁନ୍ତି ଦିଦି ଦୁଇଜଣ, ମୁଁ ଆଉ ବାପା, ମା ଆଉ। କି ସବୁ ଇସି ସବୁ ଢେଙ୍କାନାଳ ଜିଲ୍ଲାରେ ଅଛନ୍ତି, ମୁଁ ଭୁବନେଶ୍ୱରରେ ଅଛି କାର୍ଯ୍ୟରତ ଯେହେତୁ ଅଛି, ଆଉ ଦୁଇଜଣ ଭଉଣୀ ଦୁଇଜଣ ଭଉଣୀ ବିବାହ ବନ୍ଧନରେ ବାନ୍ଧି ବି ହେଇସାରିଛନ୍ତି।
ଆଚ୍ଛା ଆଚ୍ଛା। ଆଉ ଆପଣଙ୍କର ବିବାହ ହେଲାଣି ନା ହେଇନି?
ନା, ନା। ମୋର ସାଙ୍ଗ ଏଇ ବର୍ତ୍ତମାନ ଉମ୍ ବୟସ ହଉଛି ମୋର ବାଇଶି, ତ ଏବେ କିଛି ମୁଁ ଭାବିନି ତ ତା ପାଇଁ ବି ଗୋଟେ ବୟସ ସୀମା ଦରକାର ନା।
ଆଜ୍ଞା ଆଜ୍ଞା। ନାଇଁ ଆଜିକାଲି ତ ଆଉ ସେମତି ଲୋକ ହିଁ କିଛି ଇଏ କରୁନାହାଁନ୍ତି। ବୁଝିପାଇଲେ କି?
ଆଜ୍ଞା?
ମାନେ ଆପଣ ସିନା ଭାବୁଛନ୍ତି ମାନେ ବାହାଘର ପାଇଁ ଗୋଟେ ବୟସ ସୀମା ଦରକାର କିନ୍ତୁ ଆଜିକାର ଜେନେରେସନ ଯେମତି ହେଲେଣି, ମାନେ ଆଜି ଆଜିକା ଲିର ମାନେ କିଛି ହିଁ ଭାବୁନାହାଁନ୍ତି। ଷୋହଳ ସତରରୁ ହିଁ
ଆଜ୍ଞା। ହଁ, ବାହାଘର ହେଇଯାଉଛନ୍ତି। ତ ଠିକ ଅଛି ମୋର ସମୟ ଅତିବାହିତ ହେଇଯାଉଛି। ଆଉ କେବେ ପୁଣି ବାର୍ତ୍ତାଳାପରେ ଆମେ କଥା ହେଇପାରିବା। ଜୟ ଜଗନ୍ନାଥ।
ଆଜ୍ଞା, ଜୟ ଶ୍ରୀ ଜଗନ୍ନାଥ।
ହ